ହୁଁ।
ଗୁଡ଼୍ ମର୍ଣିଂ।
ହୁଁ ହୁଁ ଭେରି ଗୁଡ୍ ମର୍ଣ୍ଣିିଂ କୁହନ୍ତୁ।
କଣ କରୁଛନ୍ତି?
ଏଇ ଦୋକାନରେ ଅଛି ଆଉ କଣ କରିବି?
ଖାଇ ପିକି ଦୋକନ୍ କୁ ଆସି ଶାରିଲେଣି।
ଆଜ୍ଞା।
ଆଉ ଆଜି ସକାଳେ କଣ ଖାଇଲେ?
ସଖାଳେ ସକାଳେ ଖାଇଥିଲି ଚକୁଳି ପିଠା ତାପରେ ଗାଧେଇକି ପଖାଳ ଖାଇକି ଆସିଥିଲି।
ପଖାଳ ଆଉ କଣ?
ପଖାଳ ବାଇଗଣ ଟମାଟୋ ଦଳା ବାଦାମ ବଡି ଚୁରା।
ହୁଁ। ଆଉ ସକାଳୁ ଉଠିଲେ କେତେବେଳେ?
ମୋର ତ ସବୁଦିନ ଟାଇମ ଛଅ ଟା।
ଅ ହ। ଯା ହଉ ପୁରା ଜଲଦି ଜଲଦି
କୋଉଦିନ କାମ ନିମନ୍ତ ଭୋଜି ଭାତ ଘରେ ଥିଲେ କାମ କମ ଥିଲେ ପାଞ୍ଚଟା ସାଢ଼େ ପାଞ୍ଚଟା ରାତି ରାତି ସୁଏନୀବି।
ହଁ।
ହୁଁ ମେଳା ନା ମେଳା ଚା ତ ନା ଶୁଏନି ଅଧଘଟା ଘଣ୍ଟା ଶୁଏ ଆସିକ ଦୋକାନରେ ଖରା ହେଲେ ଖାଇକି ଶୋଇପଡେ।
ଭଲ ଆଉ
ହୁଁ
ତମ ସେପଟେ ତାହଲେ ଭଲ ମେଳା ହୁଏ ନା।
ହୁଁ
ଆଉ ଦେହ ପା ଭଲ ଅଛି।
ଭଲ ଅଛି ଆଜି ମୁଣ୍ଡ ଫୁଣ୍ଡ ପୁରା ଟିକେ ବିନ୍ଧୁଛି ଥଣ୍ଡା ଜର ଫର ପୁୁରିବ କି କଣ ଦେହାତ ପୁରା ଘୋଳା ବିନ୍ଧା ଜୋସରେ ହେଲାଣି।
ଓ ମେଡିସିନ ନେଇକି ଆଗୁଆ ରଖିଦିଅନ୍ତୁ ଖାଇଦେବେ ଆଉ
ରଖିଦବା ଏଇଠି ତ ଦୋକାନ ପାଖରେ ମେଡ଼ିସିନ ଦୋକାନ
ଏତେ ଜୋରେ କାଶ ହୋଉଚି ନା।
ଥଣ୍ଡା ଟା କଣ ଧରିଦେଲା ହଟାତ୍ ମୁଁ ଜାଣି ପାରିଲିନ କି ଖରା ବେଳେ ଯାଇକି ଥଣ୍ଡା ପାଣି ଟିକେ ପିଇଦେଇଚି ଟିକେ ବୋଲି ଝାଳ ବହୁଚି ସେଇଥିପାଇଁ କି କଣ?
ଝାଳ ବୋଇଲା ଜମା ପାଣି ପିଇବେନି। ଝାଳ ଶୁଖି ସାରିବ ତାପରେ ପାଣି ପିଇବେ ନହେଲେ ଏମିତି ପୁରା ଥଣ୍ଡା ଧରିଥିବ ଦୁ
ଉହୁଁ ତମେ କଣ ଖଇଥିଲ?
ହେଥିଲି ରୁଟି ଆଉ ଘୁଗୁନି ଆଉ ବାଇଗଣ ଟମାଟୋ ଦଳା ଆଉ ହେଲା ଶାଗ ଭଜା
ଆଛା ଆଛା
କାଲି ସାନ ବାବାଙ୍କ ଘରୁ ଆସିଥିଲେ ତ ତାଙ୍କ ବାଡିରେ ଶାଗ ଲଗା ହେଇଛି ସେ ସେଆକୁ ଶାଗ ନେଇକି ଆସିଥିଲେ ଘରକୁ ଯାଇଥିଲେ ଆଠ ଦଶ ଦିନ କାଲି ଆସିଲଥିଲେ ସେ ଗୋଟେ ଆଜି ସକାଳୁ ଶାଗ ଭଜା ହେଇଯାଇଥିଲା ଆଉ।
ଓହୋ ଆଉ ରଜ ପାଖେଇ ଅଇଲା ତମର
ହଁ ଆମର କଣ ତମର ବି ପାଖେ ଆସିନି କି?
ନା ଆମର ଆଜି ଗୋଟେ ଦିନ ମାନେ ଆଉ ହବା ଦିନ ତ ହବା ଆଉ ଚାରିଟା ଦିନ ରହିଲା ରଜ କହବାକୁ ଗଲେ।
ହୁଁ ଆର ମଙ୍ଗଳବାରେ ଏତୋବେଳକୁ ରଜ ସରିଯିବନି ଲାଷ୍ଟ ରଜ
ରବି ସୋମ ମଙ୍ଗଳ ହଁ
ହୁଁ ଆଉ ରଜ ପାଇଁ ଡ୍ରେସ ଆଣି ସାରିଲଣି ନା ଆଣିନ।
ନା ମ ଡ୍ରେସ କାଳେ ଆଣିବୁ
ଆଉ
ରଜ କଣ ଆମର
ରାଜ କଣ ଖାଲି ଆଜିର ଝିଅ ମାନେ କଣ କରନ୍ତି। ମୁଁ ତ ଜାଣିନି ମତେ ଟିକେ ରଜ ବିଷୟରେ କୋହୁନ?
କଣ ଯିଏ ପିଲାମାନେ ତାଙ୍କର ବୁଲନ୍ତି ଅଳିତା ମେହେନ୍ଦୀ ଫେହେନ୍ଦୀ ଲଗେଇ ବୁଲନ୍ତି ନୂଆ ଡ୍ରେସ୍ ପିନ୍ଧନ୍ତି ପାନ ଯୋଉ ପାନ ବିଡିଆ ଖାଆନ୍ତି ଆଉ କଣ କରନ୍ତି ମୁଁ ଦେଖିବାରେ ଆଉ ଲୁଡୁ ଫୁଡୁ ଖେଳନ୍ତି କେତେବେଳେ ଯାଇ କୋଉଠି ଦୋଳି ଝୁଲା ହେଇିବ ମୁଁ ଯେତିକି ଦେଖିଛି। ମାନେ ଆମ ସେପଟେ ଯାହା କରନ୍ତି ଝିଅଛୁଆମନେ।
ହଁ ହଁ
ଏଇଆ ଆଉ ଆମ ଗାଁରେ ତଉ ଦୋଳି ବୁଲି ଆଉ କୋଉଠି ଗୋଟେ ଲାଗୁ ଏଇଠି ଆମର ଠାକୁରାଣୀ ସୁନାମୀ ଠାକୁର ଅଛି। ଛନ୍ତି ସେଇଠି କଣ ଲାଗିବାର ଅଛି ଯୋଉ ଦୋଳି ଦଉଡି ଦୋଳି ଆଉ ବାଉଁଶ ଦୋଳି
ହୁଁ
ଲାଗିବାର ଅଛି କଣ କରିବେ କିଆଣି। ପ୍ରାର୍ଥମ ବ ବର୍ଷ କରୁଛି। କେତି ଏ ବର୍ଷ କଣ କରିବେ
ଭଲ ଲଗାନ୍ତୁ ଦୋଳି ପୋଳି ଟିକ ମାଇକ୍ କାଇକି ମଜେଇବେି ଯାଇକି ସେଇଠି ଝିଅ ମାନେ ଖେଳିବେ ଆଉ।
ଆମ ଘାଁରେ କି ଝିଅ ନାହାନ୍ତି ଓ। ଛୋଟ ଛୁଆ ସବୁ ଆମର ଗାଁରେ ସବୁ ଝିଅ ଛୁଆ ସ ପୁଅ ମେଚଏ ବାହାବା ଅଛନ୍ତି ଝିଅ କେହି ନାହାନ୍ତି।
ଓହୋ ମୋ ଗାଁରେ ଖାଲି ତାହେଲେ ପୁଅ ପିଲାମା ନେଛେ?
ହୁଁ
ହୁଁ ହୁଁ ଆଉ ଆମ୍ବ ଆଡେ ବି ରଜ ସେମତି କିଛି ନୁହଁ ସେମତି ଖାଲି ଗୋଟେ ଜାଗାରେ ହୁଏ ପଡେ ଦୋଳି କରିକା ମିଛି ସେଇଠି କି ସବୁ ଜାନ୍ତି ଝିଅ। ଦିନ ବେଳେ ତ ଖରା ହ ହୁଏ ଜୋରରେ ଚାରିଟା ବେଳେ ଟିକେ ଯାଆନ୍ତି ମାଇକ୍ ଫାଇକ୍ ବି ସେଠିକ ବାଜେ ଟିକେ ହଉ ଏ ବର୍ଷ ତ ବୋଧେ କଣ କହୁଛନ୍ତି ମେଲୋଡି ଫେଲୋଡି ହବ ନା କଣ କଣ ହବ କେ ଜାଣ ମୁଁ ଜାଣିନି ବି ଠିକ ସେ ରଜ ନୁହେଁ କେଉଁଝର ସାଇଡ ରେ
ଆସନ୍ତି ନା ବନ୍ଧୁବାନ୍ଧବ ତମ ଘରକୁ ଆସ ଥାଏ ନା
ମ ନାନୀ ମାନେ ଆସନ୍ତି। ହଁ ମୋ ପିଇସୀ ମାନେ ଆସନ୍ତି ମୋ ସାନ ନାନୀ ଆସନ୍ତି ଆଉ କିଏ ଆସିବେନି ବୋଧେ ଏଥରକ
ଓହ
କେଉଁଝର ସା ସେଇ ସେ ରଜ ପୁରା ବଢ଼ଆ ବେଗ ତ ତାଙ୍କର ସବୁ ମାନେ ମେଲୋଡି ଫେଲୋଡି ହୁଏ ସବୁ ଆର୍ଟିଷ୍ଟ ମାନେ ଆସନ୍ତି।
ହଁ ସେପଟେ ଆଦିିବାସୀ ଇଁ ଇଁ ଆ ଆବେସି ଏରିଆ ନା ହଁ ଭଲ କରନ୍ତି।
ଯୋଉ ରାମ ଦୋଳି ବ୍ରେକ୍ ଡାନ୍ସ ସେଗୁଡା
ସେଟା ଗୋଟେ ହୁଏ ଆଉ ଆଉ ଗୋଟେ ହୁଏ ଯୋଉ କଣ ତ ମକର ସଂକ୍ରାନ୍ତି।
ହଁ ମକର ସଂକ୍ରାନ୍ତି ବି ସିଆଡେ ହୁଏ କି?
ଆଉ ସେ ବହୁତ ଭଲ ହୁଏ ନା। ଧନୁ ଯାତ୍ରା। ହୁଁ
ହଁ ମୁଁ ଆ
ଏଟା ବରଗଡରେ ବି ଅସି ନା ଧନୁଯାତ୍ରା କେ ଆଦିବାସୀଙ୍କର ମକର ସଂକ୍ରାନ୍ତି ଟା ହେଲା ତାଙ୍କ ପର୍ବ
ଓୁହୋ ମକର ସଂକ୍ରାନ୍ତି ତ ଗଲାଣି
ସେ ଗ ତା ପର୍ବ ଗଲାଣି ଏଟ ରଜରେ ବି ବହୁତ ଧୁମଧଡକ ସେଇଟା ବହୁତ ମଜା ଲାଗେ ଗଛ ଛାାଇନା ଯାଇଯିବି ବୁଲିବାକୁ କେଁଝୋର ସାଇଡ ଘଟଣା ଫଟଣା ଆଡେ ଯିବୁ ମାନେ ତାଙ୍କୁ ଲାଗିବନି ଏଇମାନଙ୍କର ଗୋଟେ କୁଡେ ଅଲକା ଦେଶକୁ ପଳେଇଆାଇଛି ବୋେ ବୁଲି ଆଉ
ହୁଁ ଭଲ ଲାଗେ ସେପଟେ ପାହାଡ ଝରଣା ହୁଁ ପାହାଡ ଝରଣା ସବୁଟେ ବେଶୀ ସ ନା ଭଲ ଲାଗେ ଝଡ଼
ହୁଁ ହେ ସନଗରା ବଡ ହରା ଏ ଦିଇଟ ତ ଝରଣା ଅଛି ଆଗକୁ କେଉଁଝର ଯାଇ ସେଠି ଯ ଗନାସିକା ଯୋଉ ବୈତରଣୀ ଯୋଉ ଷ୍ଟାର୍ଟ ହେଇଛି
ହଁ ବୈତ୍ରଣୀ ସେଇଠୁ ବାହାରିଛି
ସେଠି ଦେଖିଛ ନା କେମିତି
ହୁଁ ଆମ ସେଠିକ ହେ
ଜାଗା ବୋଲି କିଛି ନାହିଁ ଖାଲି ଗୋଟେ ଗାଈ ମୁଣ୍ଡ ଗାଈ ମୁଣ୍ଡ ଗୋଟେ ଦିଟା ଆଖିରୁ ଗୋଟେ ପଟରୁ ଟିକେ ଟିକେ ବାଲି ଆଉ ଟିକେ ଟିକେ ପାଣି ଗୋଟେ
ଓହୋ ସେଇଠୁ ବୈତରଣୀ ର ଜନ୍ମ ବା ସେଇଠୁ ବୈତରଣୀ ବାହାରିଛି
ଗନାସିକା ହୁଁ ମୁଁ କହିବାକୁ କନ ସବୁ ଜାଗା ବଲିସି ଆମ ସ ଦୂର ଜାଗା କଡେ ଯାଇନଉ ହ
କାହା ସହିତ ଯାଇଥିଲ ସିଆଡେ
ସେଆଡ଼େ ଯାଇଥିଲୁ ବାପା ଦାଦା ଫାଦା ଏମିତି ବାପା ଆ ସାଙ୍ଗ ଗୋଟେ କଣ ଛୁଟି ଥିଲା ଆମ ମାର୍କେଟ ବନ୍ଦ ଥିଲା ବନ୍ଦ ଥିଲା ମାନେ ଗୋଟେ ଲୋକ ଏକ୍ସପାୟାର କର ଯାଇଥିଲା ଗୋଟେ ଦିନମିତି ଦୋକାନୀ ହିସାବରେ ବନ୍ଦ ହେଇଥିଲା
ହୁଁ
ପୁଣି ମୋର ମନରେ ଅଛି ଦୁଇ ହଜାର ଲ ପୂର୍ବରୁ ଯାଇଥିଲଥିଲେ ଆଥର ଲଡାଉନ ହେଲା କେତ କୋଡିଏ ନା ଉଣେଇଶରେୂବରୁ ଲଡାଉ ହବାକୁ ଥିଲା ବା ଦି ତିନି ମାସ ଯାଇଥିଲ
ଓ ହୋ
ହଁ
ରଜରେ ଫାମିଲି ମେମ୍ବର କୋଠି ବୁଲଉଛି
କହିଛନ୍ତି ତ ତାଙ୍କର ଘଣ୍ଟା କ ଗୋଟେ କଥା କିଇଏ ତାଙ୍କ କଥା ବୁଝୁଛି ଏ କହିବେ ଯା
ତମ ସ୍ତ୍ରୀଙ୍କୁ କୁହ ସେ ସମସ୍ତଙ୍କୁ କହିକି ନେଇକି ଯିବେ
ନା ଘର ଲୋକ ଯିବେ ସେ ସାନ ମା ଯିବାର ଥିଲା ସେ କଣ ତାଙ୍କ ଘରକୁ କାଲି ଯିବାର ଥିଲା ଘରଗୁ ଗୋଟେ ପ୍ରୋବ୍ଲେମ କଣ ହେଇଗଲା ସେ ଯାଇନାହାନ୍ତି ଆଉ ସେ ସବୁ ରହିବେ ବୋଲି ଯିବେ କେହି ତ ଆଉ ରହିବେନି ଆମ ଛୁଆଗୁଡ଼ା ସାନ ଭାଇ ଗା ତାଙ୍କର ସବୁ କଣ ଏଠି କବାଡି ଖେଳ ଟୁର୍ଣ୍ଣାମେଣ୍ଟ ହଉଛି ସେ ତାଙ୍କର ଖେିବେ କେହି ଯାଉନାହାନ୍ତି ତାମ ମାମୁ ଘରକୁ ତାମ ମାମା ହହାରଆ ଡାକିଲା ବେକୁ କେହି ଯାଉନାହାନ୍ତି
ଓ ହୋ ତମେ
ତାଙ୍କର ସେପଟେ ତ ମାମଁ ଘରରେ ଟିକେ ମ ଟାଇପ ର ଏରିଆ ତ ମାନେ କିଛି ଏତେ ଇଏ ନୁହଁ ଯାହା ସବୁ ଘର ଭିତରେ ଏଠି କଛୁଆ ରଜରେ ସବୁ ବୁା ବୁଲି ମଜ ପୂଜା ମସ୍େ ଟିକେ କରିବାକୁ ଭଲ ପାଆନ୍ତି ସମସ୍ତେ ତମେ ହିଁ ମୁଁ ହିଁ ଏକ ସ ଏଇଜେେ ଯିଏେ ବି
ହଁ
ରେ ଟିକେ ବୁଲା ଆ ବାର ତିନିଶହ ପଞ୍ଚଷଠି ଦିନ ଯାକ ଖଡିବୁ ଦିନେ ଦି ଦିନ ମଜା ମସ୍ତି କରିବୁନି ସେଇ ଅଉ ସେ ଭାବିଛନ୍ତି ତା ମୁଣ୍ଡରେ ଟିକେ ପୁରୀ ଦେଇ ଯାଉନାହାନ୍ତି ଆମେ ରହିମୁ ଆମ ବଡ ମାଙ୍କ ତମେମ ଗାଡି ଯାଉ
ଓୁହୋ ବଡ ମାଙ୍କ ବେଶୀ ଭଲ ପାଆନ୍ତି ଆଉ ହଁ
ହଁ
ହଁ ତମେ ରଜ ରେ କ୍ରିକେଟ ଖେଳିବ ନା-
ରଜରେ-
ହୁଁ-
ରଜରେ କ୍ରିକେଟ ନା-
ଆଉ
ମୁୁଁ କ୍ରିକେଟ ଖେଳ ଛାଡିଲିଣି ତଥାବି ଦି ବର୍ଷ- ଦି ବର୍ଷେ ଖଣ୍ଡେ ହେଇ - ଏ ଦୋକାନରେ ଇଏହେଲା
ହୁଁ ତା ପାଇଁ ଛାଡ଼ିଦେଲେ କ୍ରିକେଟ ଖେଳ?
ହଁ ଛାଡିଦେଲେ ଛାଡିଦେଲେ ଆଉ ଖେଳିବାକୁ ଇଚ୍ଛା ହେଲନି। ଟାଇମ ଦେଇପାଇଲିନି କିଛି କରିପାରିଲନି ଆଉ କଣ କରିବା।
ରଜରେ କୁଆଡେ ବୁଲିବାକୁ ଯିବେ ହୁଁ?
ବୁଲିବାକୁ ଯିବାର କୁଆଡ଼େ ନାହିଁ।
ହ ହୋ।
ପ୍ରୋଗ୍ରାମ
ଛୁଆମାନଙ୍କୁ ନେଇକି ତମେ କୁଆଡ଼େ ଯାଇନ ବୁଲିବା ପାଇଁ।
ଆଜ୍ଞା।
ପାଖ ଆଖ ଜାଗାକୁ କୁଆଡ଼େ? ବୁଲିିକି ଆସିବ।
ନା ଫାଷ୍ଟ ରଜ ଦିନ ଟିକେ କୁଆଡେ ଯଦି ଯିବାର ଅଛି ଦେଖିଆ। କୁଆଡେ ଯିବାର ନାହିଁ ସାନ ଭାଇର ଶୋଳ ପୂଜା ଏବେ ଗଲା ତ ଏ ଆଉ ବଜେଟ ଫଜେଟ ଟିକେ ସର୍ଟ ହଉଛି ଯୁଆଡେ ଯିବୁ ଖର୍ଚ୍ଚ ବେପାର ଫେପାର ଗଣ ରଜ ଘଡି ପୁରା ମାନ୍ଦା ସେୟା ହଉଛି କଥା।
ଆଉ ଷୋହଳ ପୁଜା କେ କେବେ ଗଲା?
ଏଇପା ଗଲା ଏକୋଇଶି ତାରିଖ।
କେମିତି କଣ ସବୁ ହେଲା।
ମଦିରୁ ଆଇଲା? ହଁ ଗୋଟେ ବାହାଘର ପୁଣି ହେଇଥିଲା।
ତ ଭଲ ଓ ହ ସେଥିରେ ଦୁନିଆ ଖର୍ଚ୍ଚ ହେଇଯାଇଛି ସେଥିଲାଗି ଏଇ ଆଉ।
ଖର୍ଚ୍ଚ ନା ପଇସା ନାହିଁ ଖର୍ଚ୍ଚ କରିବା ଆଉ ପୁଣି ପୁଣି ବେପାର ଟାକୁ ଦେଖିବୁ ନା ନାଇଁ।
ହଁ ଆଗ ବି ହଁ ସେମିତି ଜମା କରିବେନି। ଆଗେ ବିଜନେସ କୁ ଦେଖିବେ ତାପରେ ବୁଲାବୁଲି ସବୁ ସେଡା ଅଛି
ହଁ ଆଉ।
ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ସମସ୍ତେ ଭଲ ଅଛନ୍ତି।
ହୁଁ ହୁ ଓହୋ
ଆଜ୍ଞା
ହଉ ତାହେଲେ ରହୁଛି ଆଉ କଣ କହୁଛନ୍ତି।
ନା ନା ରହୁଛି। ତରନୂର